ହାଲୋ ହୁଁ ମ୍ୟାମ୍ ନମସ୍କାର। ଆଉ କଁ କରୁଥୁଲେ? ହଉ ଥ୍ୟାଙ୍କ୍ କଁ କରଥୁଲେ କ?
ଉଁ ଏବେ ଉଠିଲି ଉଠିକ ବସିଚି।
ଆଜି ତ ଅଫିସ୍ ଛୁଟି ଆପଣଙ୍କର ଆଉ।
ହଁ ସଣ୍ଡେ ଅଛି ସେଥିପାଇଁ।
ହ ଆଉ କୁଆଡେ ଟ୍ରିପ୍ କରିନାହାନ୍ତି ବୁଲାବୁଲି କରିବେ ସାଙ୍ଗ ମାନଙ୍କ ସହ କି କଣ।
ନା ଏବେ ବର୍ଷା ଦିନ ଏବେ କିଛି ଟ୍ରିପ୍ ନାହିଁ। ଶୀତ ଦିନେ ଟିକେ ଟିକେ ବାହାରକୁ ଯାଉ ବୁଲିବା ପାଇଁ ବେଶୀ ବାଟ ନୁଅ। ଅଳ୍ପ ମାନେ ହଣ୍ଡ୍ରେଡ କିଲୋମିଟର ଭିତେ। ହଁ ଯାଇଛି ବୋହୁତ ଛାଲ ଯାଇଛି।
ଓହୋ ଭୁବନେସ୍ୱରରେ ଆପଣଙ୍କୁ ରହୁଛନ୍ତି କି।
ହଁ।
କୋଉଠି ଏଇ ଯୋଉ ପଟିଆରେ।
ବରମୁଣ୍ଡା।
ଓ ବରମୁଣ୍ଡା ରେ।
ହଁ।
ମୁଁ ସଆଡେ ଯାଏ ମୋ ମାଉସୀଙ୍କ ଘର ସଆଡେ ତ।
ବରମୁଣ୍ଡା ବସଷ୍ଟାଣ୍ଡ କେବେ ବୁଲଛନ୍ତି।
ହୁଁ ବହୁତଥର ଯାଇଚି।
ଆଜ୍ଞା ମୁଁ ତା ଭିତରକୁ କେବେ ଜାଇଁନି।
ଆଉ ଭୁବନେଶ୍ଵରରେ ଇସ୍କନ ମନ୍ଦିର ଅଛି ଯାଇଛନ୍ତି ସେ ବରମୁଣ୍ଡା ଠୁ ପାଖରେ ତ।
ହଁ ହଁ ଇସ୍କନ ମନ୍ଦିର ଆମ ହଷ୍ଟେଲ ପାଖାପାଖି।
ହୁଁ।
ଯେତେବେଳେ ମନ ଦୁଃଖ ଥାଏ ସନ୍ଧ୍ୟା ସମୟରେ ମୁଁ ପଳାଏ ସେଠିକି।
ଓହୋ ମନ ଦୁଃଖ ଥାଏ ଯେତେବେଳେ।
ହୁଁ।
ଆଉ କେତେବେଳେ ଯାଉନି।
ନା।
ମାନେ ଠାକୁର କହୁଛନ୍ତି କେବଳ ମନ ଦୁଃଖ ହେଲେ ଆପଣ ମୋ ପାଖକୁ ଆସିବ ନହେଲେ ଆସିବନି।
ନା ନା ସମୟ ମିଳେନି ଯିବା ପାଇଁ।
ଅ ହ।
ଅଫିସ ରେ ରୋଷେଇ କର ଫୁଣି ଅଫିସ ଯଅ ପୁଣି ଆସିକି ରୋଷେଇ କରିକି ନିଜେ ଖାଇ ପଇକି ଶୁଅ। ସମୟ ମିଳେନି ଆଉ ଯେତେବେଳେ ସମୟ ମିଳେ। ଇସ୍କନ୍ ମନ୍ଦିର ମୁଁ ବୋହୁତ ଟାଇମ୍ ମୁଁ ଇସ୍କନ୍ ମନ୍ଦିର ଯାଏ କେହି ନଗଲେ ବି ଏକା ପଳାଏ।
ଓ ହଁ ଇସ୍କନ ମନ୍ଦିର ଭଲ ବୁଲିବା ପାଇଁ ଭଲ ଜାଗା ବି ଅଛି।
ହଁ। ଗୋଟେ ଲିଙ୍ଗରାଜ ମନ୍ଦିର ଅଛି।
ହୁଁ।
ସେଇଠାକୁ ବି ଯାଏ।
ହ ଆଉ ଏକ୍ସପ୍ଲାନେଟ ଜ ଯାଆନ୍ତି କଣ କିଛି ତ କାମ ଖାଲି ଯିବେ ବୁଲିକି ଆସିବେ।
ଭାଇ ସେଠି ଭାଇ ଅଛନ୍ତି ଭାଉଜ ବି ଅଛନ୍ତି।
ମାନେ ଏକ୍ସପ୍ଲାନେଟ୍ ଭିତରେ।
ହଁ ଆ ସେଥିପାଇଁ ପ୍ରାୟ ଟାଇମ୍ ପଳାଇ। ପିଜା ଖାଇବାକୁ ବୋହୁତ ଭଲ ଲାଗେ ମତେ।
ହୁଁ ସେଠି ସବୁ ଖାଇବା ପାଇଁ ବୋହୁତ ଭଲ ଲାଗେ କିନ୍ତୁ ବହୁତ କଷ୍ଟଲି ହବ କିନ୍ତୁ ଭଲ ଲାଗେ ଖାଇବାକୁ ସବୁ।
ହଁ କଷ୍ଟଲି ଥାଏ ଆ ଟେଷ୍ଟ ବି ଥାଏ।
ହଁ। ଆପଣଙ୍କ ଘର ଆଡେ ସବୁ ଧାନ ଫାନ ଚାଷ ହୁଏ।
ହଁ ଧାନ ଚାଷ ହୁଏ, ହେଲେ ଆମର କରୁନାହାନ୍ତି।
କଁ ପାଇଁ ନାହାନ୍ତି କି ଲୋକ କରିବା ପାଇଁ ନାହାନ୍ତି ନା ଦାଦା ହେରିକା ନାହାନ୍ତି।
ଜାଣିନି କିନ୍ତୁ ପଚାରିଛି କଁ ପାଇଁ ଚାଷ କରୁନାହାନ୍ତି। କିଛି କୁହନ୍ତିନି କରୁନାହାନ୍ତି କରୁନାହାନ୍ତି।
ଆପଣଙ୍କ ଘରେ ସବୁ କିଏ କିଏ ରୁହନ୍ତି ସବୁ?
ବାପା ଅଛନ୍ତି ମା ଅଛନ୍ତି। ହଉ ମୁଁ ହୋଉଛି ବଡ଼ ଝିଅ। ମୋ ତଳେ ଭଉଣୀ ଅଛନ୍ତି ତାପରେ ଭାଇ ବି ଅଛନ୍ତି। ସାନ ଭାଇ।
ସବୁ ପାଠ ପଢ଼ୁଛନ୍ତି?
ସେମାନେ ପଢ଼ୁଛନ୍ତି କିନ୍ତୁ ସ୍କୁଲ ନୁହଁ। ସାନ ଭାଇର ଏବେ ପ୍ଲସ୍ ଟୁ। ସାନ ଭଉଣୀର ଏବେ ପ୍ଲସ୍ ଥ୍ରୀ।
ହଁ ହଁ। ତମେ ବି ଆଉ।
କଣ?
ତମେ ଏବେ ଅଫିସି ରେ ଆଉ
ହ। ପୁରୀ କେବେ ଗଲେ କେବେ ସମୁଦ୍ରକୁ ଯାଅ ଗାଧେଇବା ପାଇଁ?
ହଁ ବୋହୁତ୍ ଥର ସମୁଦ୍ରରେ ପୁରି ଯିବ ସମୁଦ୍ରକୁ ପୁଣି ଯିବନି ଗାଧେଇବାକୁ।
ଆକ୍ଚୁଆଲି ସମୁଦ୍ରରେ ଯୋଉ ଗାଧେଇବାଟାକୁ ଗାଧେଇବା କୁହନ୍ତିନି ସେଠି ଡିଆଁ ମାରିବା କୁହନ୍ତି ବୋଧେ।
ହଁ ଏଇଟା କଥା।
ନା ନା ଜମା ନୁଅଁ ହଁ।
ସେ ଏ ସେମିତି କିଛି ଏମ୍ ଗାଧାନ୍ତି ତ ମାନେ ଗୋଟେ ଇଏ କରିବା ପାଇଁ ଗାଧାନ୍ତି ଆଉ। ଆଉ କଣ ଟେ କୁଅନ୍ତୁ ମୋର ମନେ ପଡ଼ୁ ନାଇଁ। ଗାଧାନ୍ତି ତାପରେ ଆସିିକି ଗାଧେଇକି ଯୋଉ ଅଠା ଅଠା ଲାଗିବ ଦେହ ହାତ ସବୁ।
ଲୁଣ ପାଣି ନା ସେଠି ସେଇଟାକୁ ଗାଧୁଆ କୁହନ୍ତି କିନ୍ତୁ ସମୁଦ୍ରରେ ଯୋଉ ଗାଧୁଆଟା ତାକୁ ଗାଧୁଆ କୁହନ୍ତିିନି ବୋଧେ।
ନା ସମୁଦ୍ରରୁ ଗାଧେଇକି ଆସିକି ଯୋଉଠି ଗାଧାନ୍ତି ୱାଥରୁମ ଯାଆନ୍ତି ଯୋଉ ଗାଧେଇବାକୁ ସେଇଟା ଗାଧୁଆ।
ହଁ। ସମୁଦ୍ର ଭିତରେ ତ ସେଇଟାକୁ ଡିଆଁ ମାରିବା କୁହନ୍ତି କେହି ତ ନର୍ମାଲି ଯାଇକି ବୁଡ଼ ପକେଇକି ଆସନ୍ତିନି।
ହଁ ସେଇଟା ତ ସତ କଥା। ଯିଏ ଯିବେ ଖାଲି ଡିଆଁ ଡେଇଁ କରିବା ପାଇଁ ଯିବେ।
ଆମେ ସାଙ୍ଗମାନେ ଯେତେବେଳେ ଯାଉ ଆମର ଗୋଟେ ପତଳା ସାଙ୍ଗଟା ଅଛି ସେ ପୁରା କୁନି ପିଲା ଭଳିଆ ଦେଖାଯାଏ। ତାକୁ ଆମେ ବାଲି ଭିତରେ ପୋତି ଦୋଉ ଖାଲି ତା ମୁଣ୍ଡ ଦେଖା ଯାଉଥିବ।
ହୁଁ। ହ ବୁଦ୍ଧିମାନ୍।
ତାକୁ ସବୁବେଳେ ଯେତେବେଳେ ବି ଯିବୁ ତାକୁ ଜବରଦସ୍ତି ତାକୁ ବାଲି ଭିତରେ ପୁରେଇ ଦବୁ।
ମଜା ଲାଗେ ସମୁଦ୍ରରେ।
ହଁ ସମୁଦ୍ରରେ ତ ବୋହୁତ୍ ମଜା ଲାଗେ ଗାଧେଇବାକୁ।
ହୁଁ ଖରା ଦିନଟା ସମୁଦ୍ରରେ ଯାଇକି ଗାଧେଇବାଟା ଭଲ ନୁହଁ।
କଁ ପାଇଁ?
ଇନଫେକ୍ସନ ହେଇଯାଏ ଲୁଣି ପାଣି ଖରା। ଆଉ ହୁଁ। ସମୁଦ୍ରରୁୁ ବାହାରିକି ଯେତେବେଳେ ବାଲିରେ ପାଦ ରଖିଦବ। ପାଦ ପୁରା ଫଟକା ହେଇଯିବ।
ହୁଁ। ହୁଁ।
ଜଗନ୍ନାଥଙ୍କ ଦର୍ଶନ କରିବାକୁ ଭଲ ଲାଗେ ତମକୁ?
ହୁଁ ରାତି ବେଳା କିନ୍ତୁ ଯିବ ଜଗନ୍ନାଥ ଦର୍ଶନ କରିବ ପୁରା ପିଅରେ।
ହଁ ହଁ।
ମଜା। ରାତି ବେଳା ଯିଏ ଯିବ ବାରଟା ଗୋଟେରେ ଯିଏ ଜଗନ୍ନାଥ ଦର୍ଶନ କରିବ ସେଇଟା ମଜା। ପୁରା ବସିଥାଅ।
ରାତି ବାରଟା ଗୋଟେରେ କଣ ଦର୍ଶନ ହୁଏ।
ବାରଟା ଯାଏଁ ହିଁ ହୁଏ।
ଆଛା ବାରଟା ସେ ହୁଏ।
ହଁ ବାରଟା ସାଢେ ବାରଟା ଯାଏ ହୁଏ ଆଉ। ତାପରେ ତାଇଜ ଘ ଙର ପହଣ୍ଡି ପଡିଯାଏ।
ମୁଁ ଯେତେବେଳେ ଯାଏ। ଆଠଟା ସାଢ଼େ ଆଠଟା। ନଅଟା ସାଢ଼େ ନଟା ଭିତରେ ଦେଖିକି ପଳେଇ ଆସିବି ରାତି।
ହୁଁ।
କିନ୍ତୁ ବହୁତ ଭିଡ ରହୁଚି ହୁଁ।
ଏବେ ବହୁତ ଦୂର। ଏବେ କିନ୍ତୁ ଲୋକ ନଥିବେ ଏବେ ଠାକୁର ଅନ୍ନସରଣରେ ଅଛନ୍ତି। ଲୋକ ବେଶୀ ଏବେ ନଥିବେ। ଅଳ୍ପ ଲୋକ ଠି ବେଶୀ ଲୋକ ନଥିବେ?
ଯୋଉ ପୋଲିସ ମାନେ ଅଛନ୍ତି ନା ସେମାନେ ଭିଆଇପି ଦର୍ଶନ ପାଇଁ। ବହୁତ ଲୋକଙ୍କୁ ଛାଡି ଦଉଚନ୍ତି।
ହଁ ମାନେ ଚିହ୍ନା ପଚିଚୟ ଲୋକଙ୍କୁ।
ହଁ। ସେଥିପାଇଁ ହଇରାଣ ହଉଛନ୍ତି ଦିନବେଳେ ହଁ। ସାଧାରଣ ଲୋକ ଯେତେବେଳେ ଯାଉଛନ୍ତି ଲାଇନରେ ଠିଆ ହେଉଛନ୍ତି। ବହୁତ ଟାଇମ୍ ଲାଗିଯାଉଚି ଦିନବେଳା।
ଢ ଯେ କେତେ ଖରାରେ ଠିଆହୋଉ ଯୋଉ ସବୁ ଲୋକ। ଆାଇମାନେ କଣ କରିବେ କହିଲେ? ଠିକ ସମୟରେ ଯିବେ। ତାଙ୍କୁ କହିଦେବେ ତାଙ୍କୁ ପେସ ପଛ ପଟେ ନେଇକି ତତେ ପୁରା ପୁରା ଆଗରେ ନେଇକି ଦର୍ଶନ କରିକି ନେଇଆସିବି।
ସେ ଛାଡନ୍ତି ପୁରା ମନ୍ଦିର ଭିତରକୁ ଛାଡିଦେବେ। ମନ୍ଦିର ଭିତରେ ଯୋଉ ଗୋ ଗୋଟେ ଲାଇନ୍ ହେଇଛି। ସେ ଗୋଟେ ଲାଇନ ଭିତରେ ଯାଇକି ଦର୍ଶନ କରିକି ଆସିବେ?
ଆଉ ଗୋଟେ ଲାଇନ ନାଇଁ ପଛକୁ ଭିତରେ ଯାଇକି ଦେଖିବ ଯାଇକି।
ହଁ ହଁ ହଁ।
ଟିକେଟ କରି ଯାଆନ୍ତି।
ହଁ।
ସେମାନେ ବି ପଳାନ୍ତି। ଟିକେଟ ନ କରିକି ଗୋଟେ ଗୋଟେ ଲୋକ ପଳାନ୍ତି।
ଚିହ୍ନା ଥିବେ ସେମାନଙ୍କର।
ହଁ। ଏ ବ୍ରାହ୍ମଣ ମାନେ ଅଛନ୍ତିସବୁ। ତାଙ୍କ ମାନଙ୍କର ବି ଚିହ୍ନା ଅଛନ୍ତି। ସିଏ ବି ପଳଉଛନ୍ତି ସବୁ।
ପୁରା ପାଖରୁ ଦେଖିକି ଆସୁଛନ୍ତି ଆରାମସେ।
ଲୋକ ମାନଙ୍କର ଲୋକମାନେ ଯାଇପାରି ନାହାନ୍ତି। ତମେ ଦେଖିଲା ବେଳକୁ ଚିହ୍ନା ପରିଚୟ ଲୋକଙ୍କୁ ନେଇକି ଦର୍ଶନ କରେଇ ଦଉ।
କଣ କରିବା ତାଙ୍କୁ କହିବା ପାଇଁ ହିଁ କେହି ନାହାନ୍ତି।
ହଁ।
ପୁରୀରେ ଗୋଟେ ସର ପାମ୍ପଡିକ ବି ଖାଇଛନ୍ତି
ଉ
ସର ପାମ୍ପଡିକେ ବି ଖାଇଛ ପୁରୀରେ
ନା ମୁଁ ଶୁଣୁଛି ଆଜି
ଖାଇବେ ଯୋଉ ଛୋଟ ଛୋଟ ମିଠା ଦୋକାନ ଅଛି
ହୁଁ
ଇନଷ୍ଟାଗ୍ରାମ ରେ ଗୋଟେ ଭିଡିଓ ଆଉ ଫଟୋ ଭାଇରାଲ ହୁଏ ଯୋଉ ସାଇଟ୍ ଟା ମାନେ ପଶ୍ଚୁମା ଦ୍ଵାରା ବୋଧେ ମାନେ ଗୋଟେ ଗଳିରୁ ପୁରା ଫଟୋ ଉଠେଇଥିବେ ଏମିତି ଯେମିତି ଜଗନ୍ନାଥ ମନ୍ଦିର ଟା ପୁରା କ୍ଲିଅର ଦେଖା ଯାଉଥିବ ଗୋଟେ ଗଳିରୁ
ହୁଁ ହୁଁ।
ସେଇପଟେ ସାଇଟ୍ ରେ ଯି
ଛୋଟ ଛୋଟ ମିଠା ଦୋକାନ ସବୁ ସେ ଗଳି ସାଇଟ ରେ ଅଛେ। ଛି ସେଇଠି ସବୁ ପକାରର ଭେରାଇଟି ମିଠା ମିଳେ। ସେଇଠି କେବେ ଖାଇବେ ସର ପାନ୍ତି।
ହଉ ଦେଖିଆ କୋଉଦିନ ଗଲେ ଟ୍ରାଏ କରିବା ଆଉ। ସୁନ୍ଦର ଲାଗେ ସେ ରା।
ହଁ ଭଲ ଲାଗେ। ହେଲେ ମୁଁ ବେଶୀ ମିଠା ଖାଏନି। ସର ପାମ୍ପଡ଼ି ଭଲ ଲାଗେ।
ଓ ହୋ।
ଗୁପଚୁପ୍ କେମୀତି ଲାଗେ ତମକୁ।
ଧୁପଚୁପ ମୁଁ ଖାଏନି। ଝିଅ ପିଲା ବେଶୀ ଖାଆନ୍ତି। ଝିଅ ପିଲାଙ୍କର ଫେଭରଟ ସେଇଟା ହବ ନା?
ମୁଁ ତ ଖାଇନି।
ତାହେଲେ ତମେ ଅଦ୍ଭୁତ ପିଲା ମୁଁ କିନ୍ତୁ ଶୁଣିଛି ଝିଅ ପିଲାଙ୍କ ଫେବ୍ରେଟ କୁଆଡେ ଗୁପ୍ ଚୁପ୍।
ଗୁଚୁ ଖାଇବାକୁ ଭଲ ଲାଗେନି ମୋତେ। ମାନେ ଅସନା ମସନା ଦେଖିଲେ ମତେ ଭଲ ଲାଗେନି ଲୋକଙ୍କୁ ସାଇ।
ମୁଁ ଖାଏନି କୁର୍ କୁରି। ଖାଏନି ଚକୋଲେଟ୍ ଖାଏନି ଆଇସ୍କ୍ରିମ ଖାଏନି ଖଟା ଖାଏନି। ମିଠା ବି ଖାଏନି।
ତା ରିଜନ୍।
ସେ ସବୁ ଛୋଟ ପିଲା ଖାଆନ୍ତି।
ତମେ କଣ ବଡ ହେଇଗଲଣି?
ହୁ ହୁ ମୁଁ ଖାଇନି ମତେ ଭଲ ଲାଗେନି ଜମା ବି।
ହଁ ପ୍ଲସ୍ ଥ୍ରୀ ସାରିକି ଯାଇଛନ୍ତି ସେଠିକି।
ପ୍ଲସ ଟୁ ପରେ ଆସିଛି ଉ ଆଉ ପ୍ଲ ମାନେ ଗୋଟେ ବର୍ଷ ଗ୍ୟାପ ରହିଲା ପ୍ଲସ୍ ଟୁ ପରେ ତାପରେ ଆସିଲି
କେତେ ବର୍ଷ ହେଲାଣି ଆଉଛନ୍ତି ସେଠିକି
ମୁଁ ଦୁଇ ବର୍ଷ
ଓ ହୋ
ଏମ ଏଇ ଯୋଉ ଯୋଉ ଜିନିଷ ସବୁ କହିଲା ସେ ଜିନିଷ ସବୁ ତ ଯିଏ ପିଲା ମାନଙ୍କର ପସନ୍ଦ ତମର କେମିତି ପସ ନୁହ ମୁଁ ସେଟା ଜାଣିପାରୁନି
ଅଫିସ ରେ ସବୁ ଦିଦି ମାନେ ଗାଳି କରନ୍ତି କାହିଁକିନା ଆମର ଏଠି ପୁଅ ପିଲା ନାହାନ୍ତି ସମସ୍ତେ ଝିଅ ଅଛନ୍ତି ସମସ୍ତେ ଗାଳି କରନ୍ତି କିଏ କୁର୍ କୁରି ଆଣିଥିବେ, ଚକୋଲେଟ୍ ଆଣିଥିବେ। ଆଇସ୍କ୍ରିମ ବାହାରକୁ ଯୁଆଡେ ବୁଲିବାକୁ ଆମେ ଯାଉ ସେତେବେଳେ କଣ ଖାଇବ ଏଇଟା ଖାଇବ ସେଇଟା ଖାଇବ ମୁଁ କହିବି ନା ନା ମୁଁ ପଇଡ ପିଇ ଦଉଛି ତମେ ଖାଅ ଆଇସ୍କ୍ରିମ ଖାଅ।
ହୁଁ ଭଲ ଭଲ।
କୋଲ୍ଡ୍ରିଙ୍କସ୍ ବି ପସନ୍ଦ ନୁହେ। ସେମାନେ କୋଲ୍ଡ୍ରିଙ୍କସ୍ ବି ମୁଁ କିନ୍ତୁ ଚିଆଁ ସିଡ୍ ପାଣି ଖୋଜିବି। ଚିଆଁ ସିଡ୍ କଉଠି ଅଛି।
ଏ ଡବାବାଲା।
ହଁ।